ହଁ ସାଙ୍ଗ କରେ।
କଣ କରୁଥିଲ?
ଏ ଅଫିସ୍ କାମ କରୁଚି ଆଉ।
ହଉ ଆଜି ତମଆଡେ ପାଗ କେମିତି ଖରା ନା ବର୍ଷା?
ହଁ ପ୍ରବଳ ଗରମ ହଉଛି।
ଆଚ୍ଛା।
ପ୍ରବଳ ଗରମ ହଉଚି ଆଉ ଭାବୁଚି ଆ ମୁଁବି ଗାଧୁଆ ପାଧୁଆ ସାଇଲିଣି ଗାଧେଇ ପାଧେଇକି ବସିଛି ଆଉ ଘରେ ସବୁ ଖାଇବା ପିଇବା ବନା ହଉଚି ଖାଇବା ଆଉ।
ଆଚ୍ଛା ମୁଁ ଶୁଣିଲି ତମ ସେପଟେ ବହୁତ ଭଲ ଭଲ ଖାଇବା ଜିନିଷ ମିଳୁଚି। ବହୁତ ମୁଁ ଦେଖୁ
ହଁ ଆରେ ହଁ ହଁ ଦହିବରାଟା ତମର ଯୋଉ ଫେବରେଟ ଦହିବରାଟା ନା? ଚୁ ଚୁ
ସେଇଟା ତ ବହୁତ ସେଇଟା ତ ବହୁତ ବଢିଆ ଲାଗେ ମତେ ମୁଁ ଲାଷ୍ଟ ଟାଇମ ଖାଇଥିଲି। ଯେବେବି ମୁଁ ଯାଏ ନା ତମ ସେପଟେ ସେଟା ମୁଁ ଖାଇକିରି ଯାଏ। ଜାଣିଚ
ହଁ ଉହୁଁ ବହୁତ ଟେଷ୍ଟି ଆମ ଦିଟା ଯ ଯୋଉ ଦିଟାଙ୍କ ଜାଗାରେ ବି ଭଲ ହଉଚି
ନା ମତେ ସେ ଗୋଟେ ଜାଗାରେ କିନ୍ତୁ ବହୁତ ଭଲ ଲାଗେ ଯୋଉଟି ମୁଁ ଲାଷ୍ଟ ଥର ଖାଇଥିଲି।
ହଁ ଆଚ୍ଛା ଓ ୱାଓ। ଏତେ ବଢିଆ ସବୁ ଜିନିଷ ଭଲ ଟେଷ୍ଟି ହିଁ ବନାଏ। ଯେ ମୁଁ ତ ମୁଁ ଖାଇଚି କି ନାଇଁ ମନେ ପଡୁନି ଏତେ। ଆଉ ଲାଷ୍ଟ ଟାଇମ ଯେତେବେଳେ ବି ତମର ମୋର ଦେଖା ହେଇଥିଲା
ତମ ଆବାଜ କଟି ଯାଉଚି ତମରଟି ଆଚ୍ଛା।
ଆ ଯଉ ଇଚ୍ଛା ହଉନଥିଲା ଖାଇବା ପାଇଁ ବୁଝିଲ।
ଆଚ୍ଛା
ଲାଷ୍ଟ ଟାଇମ ଯୋଉ ଦେଖା ହେଇଥିଲା ମ ତମର ମୋର ବରା ଖାଇଲେ। ସେଇଠି ସେଇ ଜାଗାଟା ଆଉ ସେୟା ସେଇ ଜାଗାର ଚା ଟା ଭଲ ବିଲିଭ କରିବନି। ଦହିବରା ଯୋଉଠି ବିକ୍ରି ହଉଚି ସ ସେଇଠି ଏତେ ସୁନ୍ଦର ସେ ଚା ଦଉଚି। ସିଏ ପୁଣି ମରିଚ ପକେଇକି ଦଉଚି ଓ। ହୁଁ ନା ନଙ୍ଘା ଚା ଦଉଚି।
ତମର ଗୋଟେ ଚା କିନ୍ତୁ ମତେ ବହୁତ ଭଲ ଲାଗେ ସେ ଯୋଉ ମଲେଇବାଲା ଚା।
ହଁ ହଁ ଆରେ ବା ସିଏ ତ ଅଲୱେଜ ଭଲ କରେ। ମଲେଇ ଚା ଆଉ ସେ ଭଲ ହବନି
ହଁ ତମେ ସେଇଠି ପିଅ ତ ଅଧିକ ମଧ୍ୟାଂଶ ଟାଇମ୍ ସେଇଠି ପିଅ।
ହୁଁ ଆଉ ଗୋଟେ ପ୍ଲେସରେ ମନେ ଅଛି ଆମେ ଚିକେନ ପକଡା ଖାଇଥିଲେ
ଚିକେନ ପକୋଡା ଯଉ ଲାଷ୍ଟ ଟାଇମ୍ ସେଟା ଖାଇଥିଲେ ଟିକେ ଠିକଠାକ ଥିଲା କିନ୍ତୁ ତା ପୂର୍ବରୁ ଯୋଉ ଖାଇଥିଲେ ଲାଷ୍ଟ ଉଁ ନା ନା ଲାଷ୍ଟ ଟାଇମ୍ ଯୋଉଟା ଖାଇଥିଲେ ଭଲ ଥିଲା ସେଇଟା ଯୋଉ ତା ପୂର୍ବଟା ସେ ଟିକେ ଟିକେ ହୁଁ ଠିକ୍ ଠାକ୍ ଥିଲା କିନ୍ତୁ ଆଠୁ ଅଧିକ ଟେଷ୍ଟ ନଥିଲା ସେଇଟା କିନ୍ତୁ ବହୁତ ଟେଷ୍ଟ ଥିଲା ଲାଷ୍ଟଥର ଯୋଉ ଖାଇଥିଲେ।
ହୁଁ ଆମ ପିଲାମାନେ ସବୁ ଶୋଇ ପଡିଚନି ଆମ ବଡ ଝିଅ ସାନ ଝିଅ ସବୁ ଶୋଇ ପଡିଚନ୍ତି ସେଥିପାଇଁ ମୁଁ କଲ କଲି ନହେଲେ ତ ସେ ଏବେ କଥା ହିଁ କରେଇଦେଇ ନଥାନ୍ତେ ବହୁତ ଦୁଷ୍ଟ ହଉଚନ୍ତି।
ଆଚ୍ଛା ଆଚ୍ଛା। ଆଉ ତମ ଝିଅ ତମ ଝିଅ ବହୁତ ହଇରାଣ କରୁଛି ତାହେଲେ। ଓ
ସିଏ ସିଏ ପୁରା ଚଣ୍ଡି ରାଗିବ ମାନେ କାହାରି କି ଛାଡିବନି। ସେ ତମେ ହେଲେ କଣ ହେଲା ସିଏ କାହାରି କି ଛାଡେନି। ରାଗିକି ଚଣ୍ଡୀ ଆଉ ସିଏ ମତେ ବହୁତ ଭଲ ପାଏ। ହେଲା ସିଏ ଆମ ଘର ଭିତରୁ ସମସ୍ତଙ୍କ ଠାରୁ ମତେ ବହୁତ ଭଲ ପାଏ ଆଉ ମତେ ଟିକେ ନ ଦେଖିଲେ ତା ମୁଣ୍ଡ ଖରାପ ହେଇଯାଏ। ତ ମୁଁ ସବୁବେଳେ ସେତବେ ମୁଁ ବି ହଁ ସେ ଗେଲାରୁ ହିଁ ଏମିତି ଅବସ୍ଥା ଆଉ କଣ କି। ଗଲା ହେଲେ ହିଁ ଏମତି ହୁଏ ଆଉ କଣ କରିବା। ଆଉ ଛୋଟ ଛୁଆ ଗେଲ୍ହା ତ କରିବାକୁ ପଡିବ। ଛୋଟ ଛୁଆ ସିଏ।
ଛୋଟ ଛୁଆା କିନ୍ତୁ ତମେ ଟିକେ ଅଧିକ ଗେଲ୍ହା କରିଦାଉଚ୍ ଆଉ।
ମତେ ତ ତ ଏମିତିରେ ଯେ ଛୋଟ ଛୁଆ ବହୁତ ଭଲ ଲାଗନ୍ତି ନା।
ଆଜି ଯୋଉ ଆଜି ଯୋଉ ନଣ୍ଡା କରିଦେଇଛ। ତାକୁ ଆହୁରି ସେ
ଆଜି ନଣ୍ଡା ହେଇଛି ବୋଲି ନା ମାନେ ସିଏ ବେଶୀ ମାନେ ଖୁସି ହଉଛି। କାରଣ ଆରାମ ଲାଗୁଛି ତା ମୁଣ୍ଡରେ ଉକୁଣି ହେଇଯାଇଛି ସ ଆଜି ଆଜି ଟିକେ ଖୁସି ଅଛି ହେଲା ଯାଉଛି ଘର ଦୁଆର ମୁହଁରେ ଠିଆ ହଉଛି ଠିଆ ହେଇକି ଅନୋ ଉଛି। ତେଳକୁ ନା ଗଳି ପୋଡିିବ ଟିକେ ଏମିତି ହୋନୀ। ସିଏ ଯାହା ଯିବ ସିଏ ବନ୍ଧ ପାଖରେ ଠିଆ ହବ ବନ୍ଧ ପାଖରେ ଠିଆ ହେଇକି ଅନେଇବ। ହେଲା।
ହଁ।
ବା ବା ଡାକିବ ହେଲା ହୁଁ ତାପରେ ଗଲା ସି ଯିବ ଭଉଣୀ ଯାଇକି କଣ କରିବ ନା ଲାଷ୍ଟ ଟାଇମ ଦେଖାଥିଲେ ତମେ କଣ ଦେଇଥିଲ ତାକୁ।
ଲାଷ୍ଟ ଟାଇମ୍ ଦେଇଥିଲି ତାକୁ ମନେ ପଢଡ଼ୁଛି ଯେତିକି ତା ପାଇଁ ତ ତମ ହାତରେ ଚକୋଲେଟ ଦେଇଥିଲି ତା ପୂର୍ବରୁ କୁର୍କୁରେ ଏକା ଦେଇଥିଲି ସେ ଖାଇଥିଲା।
ହୁଁ ହୁଁ ସେ ବହୁତ ଖୁସି ହେଇ ଯାଇଥିଲା ଦ ହଁଉ ସେ ଦେଖିକି ଯ ଯୋଉ ଭଳିଆ ହଉଥିଲା। ତମେ ଥିଲେ ସେ ଉୁଁ ତମ ତାକୁ ପାଖ ଛାଡି ନଥାନ୍ତା ତମକୁ କେମିତି ଲାଗେ ସେ
ମତେ ସେ ବହୁତ ଭଲ ଲାଗେ ମୁଁ ତ ତାକୁ ବହୁଦ୍ଧ ଦିନ ଦେଖିନି। ତାକୁ ଥରେ ହିଁ ଦେଖିଥିଲି ମୁଁ ଆଣିଥିଲ ଆଉ ଥରେ ତାକୁ କେବେ ଆଣିବ ଗୋଟେ ଦେଖିବି ଆଉ।
ହଁ।
ସେତ କଲ ରେ ଏମିତି ଲାଜ କରୁଛି। ମୁହଁ ଲୁଚାଉଛି ଆଉ ପାଖରେ ଥିଲେ ଦେଖିବ କି ଡରିବ ମୁଁ ବି ଜାଣିି।
ଉମ୍ ହଉ ଠିକ ଅଛି ନେଇଯିବି ଥମ ପାାଖ ଯଦି ଏତେ ଇଛା କରିଛ ମୁଁ ତାକୁ ନେଇଯିବି ତମ ପାଖକୁ ତମେ ତାକୁ ଗେଲା କରିବ। ହେଲା କିଛି ଅସୁବିଧା ନାହିଁ ଇଏ ଟିକେ
ପଳଆସିବି ଆଉ।
ହଁ ତମ ଘରୁକୁ ନେଇ ତ ବାବା ବୋଉ ସାଙ୍ଗ ସେ ଖେଳିବ। ବହୁତ ହଇରାଣ କରିବ। ସୁଶୁ ଶେ ତ ଏମିତିରେ ଯୋଉଠି ନାହିଁ ସେଠି କରିଦଉଛି। ଆଉ ନେଇଯିବ ଆଉ। ବା କିନ୍ତୁ ବହୁତ୍ ବୁଦ୍ଧି ତାର। ହେଲା ତାକୁ ତାକୁ ମୁଁ ସିଏ ଖାଇବାକୁ ଭଲ ପାଏ କଁ ସେ କମଳା ଖାଏ। ଆଉ ଆପଲସ ଖାଏ ଏଇ ଜିନିଷ ବହୁତ୍ ମାନେ ସକାଳେ ଉଠିବ ମାନେ ଆଗେ କଁ କହିବନା କହିବ ଆଉ ଆପ୍ ଫୁଲ ଆଫଲେ କାଇଁ। ହେଲା ମୁଁ କଏ ଦଉଚି କଇଁବ ଆପଲ ଦିଅ ଆପଲ କାଇଁବି ହେଲା। ହଁ ହଉ ଦଉ ହୁ ତାପରେ ଆପଲ କାଟିକି ଦବ ପୁଣି କଁ କୋଲି ଖାଇମିନ୍ କୋଲି ହେଲା ଏ କଁ କହିବ ବକେଟେ ହବନି ସେକେତେ କଥା ଶିକ୍ କିଲାଣି ଏଁ କୋଉ ହଁ ଯୋଉ ସେଠୁ ଯାହା ମାଗିବ ଆମେ ତାକୁ ଦେଇଥିବୁ ଧର ସେ ଯୋଉଟା ମନେ ରଖିଥିବ ଯୋଉ ଜାଗାରେ ଥିବ ସେସେଇ ଜାଗାଟାକୁ ଯାଇ ଖୋଜିଦବ। ହେଲା ତାକୁ ଆଉ ଦବାକୁ ପଡ଼ିବନି ସିଏ ଯାଇକି ସେଠି ସର୍ଚ୍ଚ କରିଦବ। ହେଲା କୋଉଠି ଅଛି।
ସେ ଜାଣିଚି ଏଇ ଜାଗାରେ ରହୁଚି ଜିନିଷ ଦେଖି ଦେଇଚି।
ଉମ୍ ସିଏ ସବୁବେଳେ ସେମିତିଆ ସିଏ ତାକୁ ମାନେ ଇଏ କରିବାକୁ ପଡ଼େନି କହିବାକୁ ପଡ଼େନି। ସିଏ ତାର ସବୁ ଜିନିଷ ନି ଇଏ କରିଦିଏ।
ହୁଁ।
ପିଲା କିନ୍ତୁ ଏଭଳିଆ ହେଲା।
ନା ସିଏ ବହୁତ୍ ଭଲ ତାର ବହୁତ୍ ବୁଦ୍ଧି ଭଲ ସ୍ମାର୍ଟ ଭଲ ଅଛି।
ହୁଁ ବହୁତ୍ ସ୍ମାର୍ଟ। ତା କଥାବାର୍ତ୍ତା ବ୍ୟବହାର ବହୁତ୍ ଭଲ।
ଆଚ୍ଛା ଆଚ୍ଛା ଭଲ ତାହେଲେ ପାଠ ପଠରେ ଭଲ ମନେ ରହିବ।
ହଁ ପାଠ କଣ ହବ ଜଣନାହିଁ କିନ୍ତୁ ସମସ୍ତଙ୍କୁତ ବହୁତ୍ ଅ ସମ୍ମାନ ଦଉଚି। ଆଉ ବହୁତ୍ ଭଲବି ପାଉଚି ସମସ୍ତେ ତାକୁତ ବହୁତ ଭଲ ପାହାନ୍ତି ଇଏ ଯେହେତୁ ଆମର ଗୋ ଏଇ ଛୋଟ ଛୁଆ ତସମସ୍ତେ ତାକୁ ବହୁତ୍ ଭଲ ପାଆନ୍ତି। ଛୋଟଟେନା ସେଥିପାଇଁ ତାପରେ ଆମର ଗୋଟେ ଛୁଆ। ଆଉ ସେଥିପାଇଁ ତାକୁତ ଗେହ୍ଲାହି କରିବୁନା ଦୁଷ୍ଟ ହେଲେ ହଉ ପ ସେଆମରି ପାଖରେ ଥାଉ ଆମ ଆଖି ଆଗରେ ଥାଉ ଆମ
ହଁ ଉମ୍ ତାକୁ ଟିକେ ଦେଖାଶୁଣା କରୁଥିବ।
ହଁ ତାର ଯୋଉ ଖନେଇ ଖନେଇ କଥା କହୁଚି ସେକଥା ଆମକୁ ଭାରି ଭଲ ଲାଗୁ ଆମେ ତାକୁ ସ ଆଁ ଆଖି ଆଗରେ କୁଆଡ଼େ ଯିବାକୁହିଁ ଦଉନୁ।
ଛୋଟ ଛୁଆ ଏଇ ଏଜ୍ରେହିଁ ଭଲ ଲାଗ କଥା କହିଲେ ତାଙ୍କ କଥା ଭଲ ଲାଗେ। ଆଉ ଟିକେ ବଡ଼ ହେଲା ପର୍ଯ୍ୟନ୍ତ ଭଲ ଲାଗିବ ତା ପରଠୁ ବଡ଼ ହେଇଯିବନା ବଡ଼ ହେଲେ ସେତିକି ମଜା ଲାଗିବନି ଖେଳିବାକୁ ତାଙ୍କ ସହିତ।
ହୁଁ ହୁଁ।
ହୁଁ ଏଇ ଟାଇମରେ ବହୁତ୍ ମଜା ଲାଗଲେ ବହୁତ୍ ମଜା ଲାଗେ।
ହଁ ଛୋଟ ଛୁଆନା।
ଉୁଁ ଆଉ ସେଶୋଇ ପଡ଼ିଚି ବୋଧେ ନହେଲେତ ଲାଗିସାରିତାନି।
ହଁ ସିଏ ଶୋଇପଡଛି ଶୋଇ ପଡ଼ିଚି ଉଠିବ ଉଠିବ ଚିଲେଇବ ନା ସିଏ କଣ କରୁଚି ନା ସିଏ ଟିକେ ମେଡିସିନ୍ ସକାଳୁ ଖାଇଦଉଚି। ତାକୁ ନିଦ ଭୟଙ୍କର ହଉ
ଛି।
ହେଲା ନିଦ ହେଲା ଠୁ ସେ ଶୋଇ ପଡୁଛି ସମସ୍ତେ ଚିଡୁଚନ୍ତି ଯେ ତୁ କାହିଁ ଏତେ ସମୟ ଶୋଉଛୁ। ଆଉ ସେ ସେଠୁ ସିଏ ଆଉ କଣ କରିବ ତାଙ୍କୁ ନିଦ ମାଡୁଚି ସେ ଶୋଇବନି ପିଇକି ପିଲେଇ ମୋ ଶୋଇଛି ଆଉ।
ଛୋଟ ଛୁଆ ନା ଆହୋ ଦେହ ଭଲ ନାହିଁ ଆଉ। ଆଉ ମା ବାପା ମା ବାପା କଣ କରୁଚନ୍ତି?
ହଁ ସେ ସୋ- କାମରେ ଆଉ ବାବା ଇଏ ହଁ କାମ କରୁଛନ୍ତି। ମୂର୍ତ୍ତି ତିଆରି କରିଛନ୍ତି। ଆଉ ଉଁ, ମା ତ ରୋଷେଇ କରୁଛନ୍ତି। ଆଉ କଣ କରିବେ? ସେ ଆଉ ଏଇ କଥା ଆଉ କଣ। ଆଉ ଆମର ଯୌଥ ତୋମର ବି ଗୋଟେ ଛୋଟ ଛୁଆ ଆସିବ ଆଗକୁ। ତୋମ ଘରେ ବି ପୁରି ଉଠିବ।
ହଁ, ହଁ ଏଇଟା ଆସିଲେ ତୋମେ ସମ୍ଭାଳିବ।
ହଁ, ହଁ କଣ କରିବା? ମୋତ ଦେଇଦବ ଦେଇଦବ ମୁଁ ସମ୍ଭାଳିବି ଆଉ କିଛି ନାହିଁ। ସମ୍ଭାଳିବାକୁ ତ ପଡିବ। ଛୋଟ ଛୁଆ ତ ଏମିତିରେ ମୋର ବହୁତ ପସନ୍ଦ। ମୁଁ ସମ୍ଭାଳି ପାରିବି। ସମ୍ଭଳି ପାରିବିନି ମୁଁ ଥୋଡି ନା ଛୋଟ ଛୁଆ, ମୁଁ ତ ବଡ ପିଲା ନା?
ଉଁ, ନାଇଁ ମୋତେ କାଇଁ ଲାଗୁନି ତୋମେ ବଡ ପିଲା।
ତୋମ କଥା ଗୁଡା ସେଇଆ ଛୋଟ ଛୁଆଙ୍କ ପରି ସେଥିପାଇଁ ଲାଗୁଛି। ମୋ ଛୋଟ ଛୁଆଙ୍କ ଭଳି
ଚା
ହଁ ତ ମୋତେ ଛୋଟ ଛୁଆଙ୍କ ଭଳି ରହିବାକୁ ବି ବହୁତ ପସନ୍ଦ ଲାଗେ। ଏଇଥିପାଇଁ ଛୋଟ ଛୁଆଙ୍କ ମନରେ କିଛି ବି ନଥାଏ ବହୁତ ଭଲ ସେମାନେ। ସେ ତାଙ୍କ ହୃଦୟ ବହୁତ ଭଲ। ତାଙ୍କ କଥାରେ ସତ୍ୟତା ଥାଏ। ବହୁତ ଭଲ। ଆଉ ଉଁ, କିନ୍ତୁ
ଏ ହଁ।
ଛୋଟ ମାନେ ନିରୀହ। ଆଉ ସେ ନିରୀହ ପିଲାଙ୍କ ମୁହଁରେ ଯୋଉ କଥା ଥାଏ ନା ସବୁ ସତ ହିଁ ଥାଏ। ତାଙ୍କ ଠାରୁ ମିଛ ପାଇବନି ହେଲା।
ଆଚ୍ଛା ଆଚ୍ଛା।
ସେମାନେ ମିଛ ବି କହନ୍ତିନି ମୋ ଜାଣିବାରେ। ବଡ ପିଲା ଆମେ ବଡ ପିଲା ହେଇକି ଆମେ ଗୋଟେ କଥା କୁ ଆମେ ମିଛକୁ କହିଦେଇ ପାରିବା। ଛୋଟ ଛୁଆ ମନରେ ସେଇଟା ନା ନଥାଏ। ସେ ଯାହା ଦେଖିଥିବେ ଯାହା ଜାଣିଥିବେ ସେ ଫଟ କିନା କହିଦେବେ ଏଇ ଜାଣିଛୁ ଏଇଆ ଏଇଆ ହେଇଥିଲା। ଏଟା ମୁଁ ଏମତି ହବ ସେ ସବୁ କହିଦେବେ। କିନ୍ତୁ ଆମେମାନେ ଆମେମାନେ କଣ ଅ କୌଣସି ଇଏ ପାଇଁ ଆମେ ମିଛ ବି କହିଦଉଛୁ ନା
ଖୁଖୁ
ସେଟା ଠିକ୍ ନୁହେଁ ନା ଆମେ ମିଛର ଆସ ଆଶ୍ରା ନେଉଛି ସେଏ କିନ୍ତୁ ମିଛର ଆଶ୍ରୟ ନିଅନ୍ତି
ଛୋଟ ଛୁଆ ମାନେ ମିଛ ସତ ମିଛ ର କିଛି ଜାଣିନଥାନ୍ତି ତ ସେଥିପାଇଁ ସେମାନେ ମିଛ କହିବା ଶିଖିନଥାନ୍ତି ଉଁ ପରିବେଶ ସହିତ ଖାପ ଖାଇଲା ପରେ ସବୁ ପେଟ ପୋସିବା ପାଇଁ
ହୁଁ
ଆଚ୍ଛା
ସେଇ କଥା ହିଁ କହୁଛି ମାନେ ଛୋଟ ଛୁଆଙ୍କ ମନରେ କିଛି ବି ନଥାଏ ସିଏ ହେଲା ସ୍ଵଚ୍ଛ ନିର୍ମଳ ନିଷ୍ପାପ ହେଲା ତାଙ୍କୁ ତାଙ୍କୁ ତ ଭଗବାନଙ୍କ ସହିତ ତୁଳନା କରାଯାଇଛି ନା
ହଁ ଛୋଟ ଛୋଟ ବହୁ ନନ କର
ତାଙ୍କୁ ଭଗବାନଙ୍କ ସହିତ ଏଇଥିପାଇଁ ତୁଳନା କ କରାଯାଇଛି କାରଣ ସେ ଭଗବାନ୍ ସହିତ ହିଁ ସମାନ ତାଙ୍କ କଥାବାର୍ତ୍ତା ବ୍ୟବହାର ସବୁ